ହଁ ହାଲୋ।
ହଁ।
ମୁଁ ଯାଇଥିଲି ଆପଣଙ୍କ ଏସେ ଜି କୁ ଆପଣଙ୍କ ନଥିଲେ ଯାଇଥିଲେ ବାହାରକୁ ଆଉ କୁ ମୋ ସବୁ ମେମ୍ବରଙ୍କର ଇନ୍ସୁରାନ୍ସ ଏବେ ଆସିଛି କରି ଦେଇକିରି ଆସିଛି ଆପଣଙ୍କୁ ର ଫର୍ମ କ ଦେଇଥିଲି ସେମାନେ କହିଲେ ଟିକେ ଆପଣଙ୍କ ବୁଝେଇବା ପାଇଁ ଆଉ ସେ ବୁଝିବେ କି ନାହିଁ କରିବେ କି ନାହିଁ ଆଉ ଆପଣ ଜାଣିଛନ୍ତି ଇ ଇନ୍ସୁରାନ୍ସ ସବୁ ଅଛି ଯେ
ହୁଁ ମୁଁ ଜାଣିଛି ଯେ କଣ ତାର କଣ ସ୍କିମ୍ କଣ ସବୁ ରଖିଛନ୍ତି?
ଆମର ଗୋ ହଉଛି ଦିଟା ଇନ୍ସୁରାନ୍ସ ଗୋଟେ ଏସ୍ ବି ଆଇ ମାନେ ଜୀବନ ସୁରକ୍ଷା ବୀମା ଯୋଜନା ଆଉ ଗୋଟେଏ ଦେବି ବାଇ ହଉଛି ଚି ଜୀବ ଜୀବନ ଜୋ-ଜ୍ୟୋତି ବୀମା ଯୋଜନା ଆଉ ଆମ ଯୋଉ ଏସ୍ ଏସ ବି ଆଇ ଆମେ ଯାହାକୁ କହୁଛେ ସେଇଟା ଆମର ବର୍ଷକୁ କୋଡିଏ ଟଙ୍କା କଟିବ।
ବର୍ଷକୁ କୋଡିଏ ଟଙ୍କା ଆକାଉଣ୍ଟରୁ କାଟିବ ହୁଁ।
ଆମର କୋଡିଏ ଟଙ୍କା କଟିବ ଆଉ ସେଇଟା ହଉଛି ଆମର କେବଳ ତମକୁ ଅଠର ବର୍ଷ ଯୋଉ ଛଅ ସତୁରି ବର୍ଷ ପର୍ଯ୍ୟନ୍ତ ଯେକୌଣସି ଆକ୍ସିଡେଣ୍ଟ ଏମିତି ଏ ଗା-ଗାଡ଼ି ଆକ୍ସିଡେଣ୍ଟରେ ଧର ଡେଥ୍ ହେଇଗଲା। ତମେ ଦି ଲକ୍ଷ ଟଙ୍କା ମିଳିବ।
ମାନେ ମାତ୍ର କୋଡିଏ ଟଙ୍କା କଟିବ ଆକାଉଣ୍ଟରୁ ଦି ଲକ୍ଷ ପାଇବେ।
ହଁ ବର୍ଷକୁ ସେଇଟା ହଁ କଟିବ ତମର ଯଦି ଟେଥ୍ ହେଇଗଲା ତ ଆଜିକାଲି ତ ଦୁନିଆରେ ମାନେ କିଏ କାହା ଜୀବନ ଉପରେ କହୁନାନ୍ତି ଯୋଉ ସଡକ ଦୁର୍ଘଟଣା ଯୋଉ ସବୁ ହଉଛି। ହଁ ସଡ଼କ ଦୁର୍ଘଟଣା ଯୋଉ ତ ଗାଡି ମଟର ଯୋଉ ରେଟରେ ସବୁ ଚଲଉଛନ୍ତି। କିଏ କେତେବେଳେ କାହା କଥା କହିବ ଆଉ କିଏ କଣ କହୁଛି ଯେ ଜୀବନରେ ସମସ୍ତଙ୍କୁ ଭଗବାନ ବଞ୍ଚେଇ ରଖିବ ଭଲ।
ହୁଁ ନାଇ ଇଏ ଗୋଟେ ଭବିଷ୍ୟତ ଆଗତ ଭବିଷ୍ୟତ କଥା ଆପଣ କହୁଛନ୍ତି ଆଉ।
ସେୟା ପିଲା ନିଜର ପିଲା ଛୁଆ କି ଭଲ ମନ୍ଦ ଆଜି ହଠାତ୍ କଣ ଗୋଟେ ଇଏ ହେଇଗଲା ତାହେଲେ ଆପଣ ଦି ଲକ୍ଷ ଟଙ୍କା ପାଇବେ। ଆଉ ଆଉ ଗୋଟେ ସ୍କିମ୍ ଆମର ଯୋଉ ଜୀବନ ଜ୍ୟୋତି ବୀମା ଯୋଜନା। ସେଇଟା ହଉଛି ଆମର ପଚାଶ ବର୍ଷ ଭିତରେ। ତମେ ଯେକୌଣସି ମାନେ ଝାଡା ହଉ ଜର ଯେ କୌଣସି ରୋଗରେ ଆକ୍ରାନ୍ତ ହେଇକିରି ଧର ଡେଥ ହେଲ। ତମକୁ ଦି ଲକ୍ଷ ପାଇବ।
ମାନେ କଟିବ କେତେ ଆକ
ସେଇଟା ଆମର ଚାରିଶହ ଛତିଶ।
ପ୍ରଠମରେ ମନ୍ଥ।
ହ ହଁ ନାଇଁ ନାଇଁ ଆମର ଏଇଟା ବାର୍ଷିକ ମନ୍ଥ ନୁହଁ।
ବାର୍ଷିକ।
ହଁ ଏଟା ବାର୍ଷିକ ସବୁ ମଥ୍ ନୁହଁ। ଆମର ଏଇଟା ହଉଛି ଧର କଲେ ଆମର ମେ ଧର ତମ ଆମେ ଛବିଶି ଇଏରୁ ଷ୍ଟାର୍ଟ ଯେକୌଣସି ମାସରୁ କଲେ ତ ଆମର ମେ ଏକତିରିଶି ଆର ଭାଲିଡିଟି। ଫେରେ ମେ ହଁ ମେ ଏକତିରିଶ ଭାଲିଡିଟି ଫେରେ ମେ ଜୁନ୍ ଏକରୁ ତାର ରେନୁୱାଲ ବର୍ଷକୁ ବର୍ଷ ରେନୁୱାଲ ହବ। ଧର ମୁଁ ତ ଇଏରେ କଲି ଆଉ କରିବାର ପଇଁଚାଳିଶି ଦିନ ଭି ଇଏରେ। ଧର ଆଜି ଫର୍ମ ଫିଲଅପ ତମର ଆପ୍ରୁଭାଲ ହେଇଗଲେ ଆଉ ପଇଁଚାଳିଶ ଦିନ ଭିତରେ ଯେକୌଣସି ଆଣ୍ଡେ ଇଏ ହେଇ ଆକସ୍ମିକ ଦୁର୍ଘଟଣା ଯଦି ହେଲା ତ ମିଳିବ ଆଉ ତ ପଇଞ୍ଚାଳିସ ଦିନ ଏପଟରେ ହେଲେ ଆଉ ମାନେ ମିଳିପାରିବନି କାରଣ ପଁଚାଳିଶସ୍ କିଛି ଦିନ ଭିତରେ ସେଟା ଆପ୍ରୁଭାଲ ହେଇଯିବ ସେଟା ମେ ଏକତିରିଶ ଯାକେ ତା ଭାଲିଡିଟି ରହିବ ଫେରେ ଜୁନ୍ ଏକ ରୁ ତମ ଆକାଉଣ୍ଟ ରୁ ଫେରେ ପଇସା କଟିବ ହଁ ସେଇଟା ତ ଭ ଗବାନକୁ ଗୁଡାଛୁ କିଏ କାହାର ଆକ ଏଇଟା ନ ଆକସ୍ମିକ ଦୁର୍ଘଟଣା ନ ହଉ ସବୁ ଭଲରେ ରହିଲେ ଭଲ ଏଇଟା ଖାଲି ମାନେ। ଆଯି କାଲି ଯୁଁ ଇଏକୁ ନଗେଇ କରିବା କଥା।
ନା ଏଥିରେ ଭଲ ବେନିଫିଟ ରହିବ ନା ନା।
ଏଇଟା ବାର୍ଷିକ ଏଇଟା କଟିବ ଗୋଟେ ଆମର ଆଉ ଗୋଟେ। ପ୍ରଧାନମନ୍ତ୍ରୀଙ୍କର ଗୋଟେ ଯୋଜନା ଅଛି ଅଟଳ ପେନସନ ଯୋଜନା। ଏଇଟା ଆମେ ଅଠର ବର୍ଷରୁ ଏ ଟା ମାନେ ଡେଥ ନୁହଁ ଏଇଟା ଆମେ ପଇସାଟା ଭରିବା ଆମର ଅଠର ବର୍ଷ।
ଥି
ହଁ ପ ଆମର ଅଠର ବର୍ଷରୁ ହଉଚି। ଚାଳିଶି ବର୍ଷ ବୟସ ଭିତରେ ଏଜ ରହିବ। ଅଠର ବର୍ଷରୁ ଷ୍ଟାର୍ଟିଂ ହେବ ଆମ ଷାଠିଏ ବର୍ଷ ପର୍ଯ୍ୟନ୍ତ। ତାଙ୍କର ମିନିୟମ ତମର ପ୍ରିମିୟମ ବୟସ ଅନୁସାରେ ତମେ ଦବାକୁ ପଡିବ ମାନେ ଅଠର ବର୍ଷରୁ ଷା ଠିଏ ବର୍ଷ ପର୍ଯ୍ୟନ୍ତ ଦେ ଦବାକୁ ପଡିବ ତାର ଅଳ୍ପ ଇଏଟା ପଡିବ ମ୍ୟାଚୁରିଟି। ଆଉ ଯେତେ ବୟସ ବଢି ବଢିକା ଯିବ ତାକୁ ଅଧିକା ମ୍ୟାଚୁରିଟି ଦବାକୁ ପଡିବ। ଧର ମତେ ଚାଳିଶି ହେଇଚି ମୁଁ ଏଇଚା କୋଡିଏ ବର୍ଷ ଆଉ ଭରିବି ହେଲେ ତ ମତେ ମ୍ୟାଚ୍ୟୁରିଟି। ଅଧିକା ଦବାକୁ ପଡିବ ଅଠର ବର୍ଷରୁ ଧର ଅଁ ଷାଠିଏ ବର୍ଷ ପର୍ଯ୍ୟନ୍ତ ଭରିବା ପାଇଁ ଅ କମ ମ୍ୟାଚୁରିଟି ଦେବାକୁ ପଡିବ ଏଟା ମାସକୁ ମାସ ତମେ ଦବ ଧର ତମେ ପଇସାଟା ତମର କଟିଗଲା ଏଇଟା ଗୋଟେ ଅ ଟାଳ ପେସନ ଯୋଜନାରେ ତମକୁ ଯେତେବେଳେ ଷଠିଏ ବର୍ଷ ହେଇଯିବ ତମ ପ୍ରିମିୟମ ଟା ଭରିବା କମ୍ ବନ୍ଦ ହେଇଯିବ ତେମେ ତମର ଯୋଉ ଏଇଟା ହଜାରରୁୁ ପାଞ୍ଚ ହ ଜାର ଭିତରେ ଅଛି ତମେ ହଜାରରେ ସ୍କିମ୍ ରେ କର କି ଦି ହଜାରରେ କର ତିନି ହଜାର, ଚାରି ହଜାର ପାଞ୍ଚ ହଜାର ଯୋଉ ସ୍କିମ ରେ କର ତମକୁ ସେଇ ହିସାବରେ ମ୍ୟାଚୁରିଟି ଦବାକୁ ପଡିବ ତମକୁ ଯେତେବେଳେ ଷାଠିଏ ବର୍ଷ ହେଇଯିବ ତେମେ ଷାଠିଏ ବର୍ଷ ପ୍ରସ ପରଠାରୁ ତମକୁ ପ୍ରତି ମାସରେ ହଜାରେ କ ଯଉ ହଜାରେ ଆମେ କ କରିଥିବା ଆମର ପ୍ରତି ମାସରେ ଆମେ ହଜାରେ ନାଖା ପେନସନ୍ ଯେମିତି ପେନସନ୍ ପାଉଚେ ପାଇବା ଯଦି ମୁଁ ଦି ହଜାର ସ୍କିମରେ କରିଥବି ଆଉ ଯଦି ଅଧିକା ମ୍ୟାଚୁରୁଟି ଦେଇଥିବି ମୋର ଦି ହଜାରେ, ତିନି ହଜାରେ, ଚାରି ହଜାରେ, ଏମତି ପାଞ୍ଚ ହଜାରେ ତମେ ବଞ୍ଚିଥିବା ଯାକେ ତେମେ ତମର ଗୋଟେ ପେନସନ୍ ପାଇ ପାଇକା ଯିବ ଆଉ ତମର ଅକ ଡେଥ ହେଇଗଲେ ତମର ତାପରେ ସ୍କିମ୍ ଅଛି ଧର ମୁଁ ହଜାର କରିଚି ମୋର ଲକ୍ଷେ ସତୁରି ମୋର ଯିଏ ନୋମିନି ଥିବ ସେ ପାଇବ କି ଦି ଲକ୍ଷରେ ଟିକେ ଅଧିକା ତାର ମ୍ୟାଚୁରିଟି ବ ମାନେ ପେନସନ୍ ପାଇବା ସହିତ ଏଇଟା ଡେଥ୍ ହେଲା ପରେ ମ୍ୟାଚ୍ୟୁରିଟିଟା ମିଳିବ। ହଁ ଏଇଟା ଭଲ ଯୋଜ ଯୋଜନା ଏଇଟା ସରକାର କରିଛି କଣ ପାଇଁ ନା ଆଜିକାଲି ଯେଉଁ ସମସ୍ୟା ପୁଅ ବୋହୁ ମାନେ ଯୋଉ
ହୁଁ ଯୋଉ ହତାଦାର କରୁଛନ୍ତି ନା ବାପା ବାଉଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡି ଦଉ
ହଁ ସେଥିପ ପାଇଁ ଯଦି ଆମେ ଏଇଟା ଆଗରୁ ଆମ ଭବିଷ୍ୟତ ପାଇଁ କରିଥବା ସେତେବେଳେ ଆମର ଯୋଉ ଖର୍ଚ୍ଚଟା ଧର ଆଜି ମେଡିସିନ ଖର୍ଚ୍ଚ କି ଯେ କୌଣସି ଖର୍ଚ୍ଚ ଅଇଁ ଛା ଯଦି ତାଧରୁ ଆମେ କିଛିଟା ସଞ୍ଚୟ କରି ରଖିଥିବା ଆମର ସେତେବେଳକୁ ବସିକିରି ହଜାର ଟଙ୍କା ଆରାମସେ ପେନସନ୍ ନ ପାଇଲା ବାଗିଆ ଯେମିତି ଚାକିରି ରିଟାଡ କଲା ବାଗିଆ ପେନସନ୍ ପାଇବା
ନାଇଁ ନାଇଁ ଏଇଟା ଭଲ ଇଏ ସରକାର ଯୋଉ ଯୋଜନା ଟା କରଚି ଭଲ ବେନିଫିଟି। ଆଜିକାଲି ବି କୋଉ ପୁଅ ବୋହୁ ଙ୍କୁ ବିଶ୍ଵାସ ନହିଁବା ନା ନା ନିଜେ ନିଜେ କର୍ମ କରୁ ହୁଁ।
ସେୟା ସେଇଥିପାଇଁ ଏଇଟା କରିଛନ୍ତି ଆଉ ଧର ମୁଁ ମୁଁ ତ ମେଡିସିନଟା ଆଜିକାଲି ତ ସବୁ ମାନେ ଚାଳିଶି ବର୍ଷ ହେଲା ବ ମାନେ
ମେ ରୋଗ ମେଡିସିନ ତ ମେଡିସିନ ଦ୍ଵାରା ବଞ୍ଚିବା ଆଉ।
ସେଥିପାଇଁ କିଏ କାହିଁ ହଇରାଣ ହବାକୁ ଯିବ ଅପେକ୍ଷା ନିଜ ଯୋଉ ଖର୍ଚ୍ଚ ରୁ ଆମର ତ କଣ ଆମେ ଖର୍ଚ୍ଚ କରୁନେ ଆମ ସେଇ ସଂ ନିିତ ଇଏରୁ କିଛି ସଞ୍ଚୟ କରିକିରି ମାସକୁ ମାସ ପ୍ରିମିୟମ ଟା ଭରିବାକୁ ପଡିବ।
ଓହୋ ତାହେଲେ ଆଜି ଆପଣ ଆସି ଥିଲେ ଆଉ ତା ଦେହରେ କଣ ଡକମେଣ୍ଟ ସବୁ ଦରକାର
ତାଙ୍କର ଫର୍ମ ଦିଆ ହବ ତମର ଖାଲି ଆଧାର ସିଟ ଟା ଦବ ଆଉ ଆଧାର ସିଟ ଟା ତମର ନୋମିନିଜିଏ ରହିବ
ଆଚ୍ଛା ଆଜ୍ଞା।
ନୋମିନି ଯାହାକୁ ପକେଇବ ତାର ଡକୁମେଣ୍ଟ ଟା ଦେଲେ ତା ଏଜଗୁରା ପଢିବ ଆଉ। ମୁଁ ସେଠି ବୁଝେଇକିରି ସେମାନେ ତ କମ୍ପଲସରି କରିବାକୁ ବାଧ୍ୟ କରୁଛନ୍ତି କିଛି ମାନେ ଭଲ ଲାଭ ସେଇଟା ଆମ ପାଇଁ ସୁବିଧା ଆଉ ଏଇଟା କିଛି ଖରାପ ଜିନିଷ
ନା ନା ଏଥିରେ ବି କିଛି ଚୋରି ଛୋପା ନାହିଁ ନା ଡ଼
ହଁ କିଛି ନାହିଁ ଆମେ କଣ ଏମିତି ଖର୍ଚ୍ଚ କରୁନୁ ଆମେ କଣ ଆଜି ଯି ଏତେ ଟଙ୍କାର ଜିନିଷରେ ଖାଇଦଉନୁ ନା ଏ-ଏ ଏଇ ହଜାର ଟଙ୍କା ଲୁଗାରେ ପିନ୍ଧି ଅଁ ହଜାର ଟଙ୍କିଆ ଲୁଗା ଆଣି ପିନ୍ଧି ଦଉନୁ ହେଲେ ସେଥିରୁ କିଛିଟା ଯଦି ମାସକୁ ଆମ ପ୍ରିମୟମ ଅନୁସାରେ ଭରି ଭରିକା ଯିବା ହେଲେ ଷାଠିଏ ବର୍ଷ ହେଇଗଲା ଆମେ ବି ବସିକିରି ସେତେବେଳେ ରୋଗା କ୍ରାନ୍ତ ହେଲେ ଆମର ପ୍ରତି ମାସରେ ମେଡିସିନ ଖର୍ଚ୍ଚ ଟା ବି ଉଠି ପାରିବ।
ଇଏ ତ ପୁଅ ବୋଉ ମାନେ ଖାଇବାକୁ କହୁ ଦଉଛନ୍ତି ଦେଖୁନୁ ସେ ମେଡିସିନ ଦୂରର କଥା।
ହଁ।
ରଉଛନ୍ତି।
ତ ବୃଦ୍ଧାଶ୍ରମରେ ନେଇକିରି ବାପା ମା ଯୋଉ ଅନ ଅବହେଳା ହଉଛି। କହୁଛନ୍ତି ତ ନ କହିଲା ଭଲ ଆଉ ଏମାନେ ପିଲା ମ ପୁଅ ମାନେ ଆଜିିକାଲି ବୁଝିବା କରିଥାନ୍ତି ନା ଆଉ।
ଯବ କରୁଛନ୍ତି ଯୋଉ ପୁଅ ବୋହୁ ମାନେ। ସେ ତ ଆହୁରି କହୁଛନ୍ତି ଆମକୁ ଟାଇମ୍ ନାହିଁ ଆମେ ହୁଁ କେମିତି ସେବା କରିବୁ ରଖିବୁ।
ସେ ତ ଆଜିକାଲି ଲୋକ ରଖି ଦଉଛନ୍ତି ସେବା କରିବା ପାଇଁ।
ହଁ ସେ ଲୋଗ ତ କେୟାର ଟେକର ରଖିଦଉଛନ୍ତି ସବୁ ପୁଅ ବୋଉ କଣ ସମାନେ।
ହୋଉ। ହଁ ଆମେ ସେବା କରିପାରିବୁ ନହଲେ ବାପା ମାଆ ଛୋଟରୁ ବଡ଼ କରି ସେତେବେଳେ ଇଏ କରୁଥିଲେ ଅଇଁଠା ଯୋଗୁ
ହଁ ବାପା ମାଆ ପୁଣି ନାଇଁ ସେତେବେଳେ ବାପା ମାଆ ପୁଣି ଚାକିରି କରିଥିଲେ ନାଇଁ ନହେଲେ ସନ୍ତାନ ମାନଙ୍କୁ ନେଇ ରଖିଦେଲେନି ଆମର ଅନାଥ ଆଶ୍ରମରେ।
ନାଁ।
ସିଏ ତ ଚାକିରି କରିଥିଲେ ନା ସନ୍ନ୍ତାନ ନୁ ମାନଙ୍କୁ ତ ଟାଇମ୍ ଦେଇ ପାରୁନଥିଲେ କେମିତି ସମ୍ଭାଳି ପାଳିବୁ ପୋଷିବୁ ସେ ଅନାଥ ଆଶ୍ରମରେ ପିଲାମାନାନଙ୍କୁ ଛାଡି ଦେଇଥାନ୍ତି ବାପା ମାଆ।
ହଁ ସେ କଥା ବାପା ମାଆ
କଷ୍ଟ କରି ହୁଁ। ତାର ସବୁ ପୁଅ ମାନଙ୍କ ସେମାନେ
ନାଇଁ ନା ସବୁ ଯଦି ସବୁ ମନ୍ଦେ ହେବ ଆଉ ସଂସାର ଆଉ ରହିବ ନାହିଁ।
ନା ନା।
ସେସ୍ତିଆ ଗୋଟେ ଗୋଟେ ଅଛନ୍ତି ଯେ ଯାହାକୁ ହତାଧର କରୁଛନ୍ତି ବାପା ମାଆ ମାନଙ୍କୁ। ମେଡିସିନ ଟା ପାଇଁ ଦଉନାହାନ୍ତି କି ଯାହାର ନି
କଣତା ନାଇଁ ତୁ ସେନା ଆମେ କହୁଛନ୍ତି ଆପଣ।
ହ
ଏ ଆମେ ବା ଆଖି ଆଗରେ ଦେଖୁଛୁ ଆମେ ତ ଏଇ ଟିଭି ରେଡୁ ସେ ମାନେ ଯିବା ପରେ ପଢ କିନ୍ତୁ ଆଖି ଆଗରେ ଦେଖୁଛୁ ଆଉ। ଯୋଉ ବାପା ମାଆ ମାନଙ୍କୁ ହତା ଆଦର ସାମ୍ନାରେ ଆମେ ଦେଖୁଛୁ। ଆଉ ନ୍ୟୁଜ୍ କଣ ଶୁଣିବୁ? ଟିଭି ଦେଖିବୁ କଣ? ମୋବାଇଲ ରେ ଦେଖିବୁ କଣ? ଏମିତି ଯୁଗ ଉଁମ ଯୁଗ ବଦଳି ଗଲାଣି।
ସେଥିପାଇଁ ସରକାର ତ ସମସ୍ତଙ୍କ ପାଇଁ ସବୁ ସୁବିଧା ରଖି ଯାଇାଉଛନ୍ତି। ନହେଲେ ଲୋକମାନେ
ହୁଁ। ହଁ ହଁ ଆପଣ ବି ଭଲ କରଛନ୍ତି। ଯୋଉ ଗାଁ ଗାଁ ବୁଲିିକି ସବୁନ ଲୋକଙ୍କୁ ଦର୍ଶେଇ ଦଉଛନ୍ତି ଏଇଟା ବି ଭଲ ଆପଣ କରୁଛନ୍ତି।
ଏଇ ୟା ଇନ୍ସୁରାନ୍ସ ଟା କଣ ଆମର ଇନ୍ସୁରାନ୍ସ? ଆମେ କେତେ ପଇସା ଖର୍ଚ୍ଚ କରୁଛେ। ଏମିତି ଆମ ପିଲାମାନକ୍ କ ଭବିଷ୍ୟତ ଯେ ଆମର ହଟାତ୍ ଗୋଟେ ଡେଥ୍ ହେଇଗଲା। ଆମ ପିଲାମାନେ କାଇଁ ହଇରାଣ ହେବେ। ଲେ ପିଲାଙ୍କ ପାଇଁ ତ କିଛିଟା ଅ ରଖିଦେଇ ଯାଇଥିବ ତ ହଠାତ୍ ଆମେ ତ ମରିଗଲେ ମରିଗଲେ ସ‌ଇଲା ଆମ ପିଲା ଯଦି ଛୋଟ ହେଇଦ ରଯ ଲକ୍ଷ ଟଙ୍କାରେ ତ ଆରାମସେ ତାଙ୍କର ପଢା ଖର୍ଚ୍ଚ ବି କିଛି ଉଠି ପାରିବ। ଥର କିଛି ଖରାପ ଅଛି କି?
ନା ନା ପିଲାମାନଙ୍କର ହଁ।
ବର୍ଷୁକୁ କଟିବ ଲୋକ ବି ତମର ବି ଗ୍ରୁପ ରେ କିଛି ମିସ୍ ଲୋକ ବୁଝିଲେନି ଆମେ କାଇଁ କରିବୁ ଆମ ଆମେ
ହଁ ହ ଏମିତି କହିଲେ ସମସ୍ତେ।
ଅଧେ ବି ଏମତି କହିଛନ୍ତି। ଅଧେ ଆଉ ଯଦି ମିଟିଂ ଟିକେ କରନ୍ତେ ବୁଝେଇଦେବେ। ଆଉ ସବୁ ଲୋକ କଣ ସମାନ୍ ବୁଝ୍
ନା ନା ସମସ୍ତେ ବି ସମାନେ ନୁହନ୍ତି।
ଓଉ। ତମକୁ ତେମେ ଏସେ ଜିରୁ ହେଲ କିଛିଟା ସେଥିରୁ ସଞ୍ଚୟ କରିବ ତମ ଘର ଖର୍ଚ୍ଚ ଯୋଉ ଦିଆହେଉଛ ତମ ଘର ଖର୍ଚ୍ଚରୁ ତମେ ଦଶ୍ ଦଶ୍ ଟଙ୍କା ସଞ୍ଚୟ କଲେ ବି ଆରାମସେ ତମେ ମାସକୁ ପଇସା ଭରି ପାରିବ।
ହଉ ଆମେ ଯୋଉଁ ଟାବି ସଞ୍ଚିତଟା ଭଲ‌ ଏଇଯେ ସଞ୍ଚିତ କରିବ ବ୍ୟୟ ବ୍ୟୟ ବି କରିବ। ସବୁ କରିବ। ଆଉ ଖାଲି କ‌ ଆ କରିବେ କରିବନି ଭୁଣି ବସିବ କଞ୍ଜୁସ୍ ଭଳିଆ। ସବୁ ପ୍ରକାର ଅଛି।
କିଛି ସେତେବେଳେ ଯେତେବେଳେ ଆମ ଇଏ ହେଇଯିବା କି ଆମର ମେଡିସିନ ଆମେ କାଇଁ ପୁଅବୋହୁଙ୍କୁ ହାତ ପତେଆ ଆମେ ତ ବସିକ୍ କିରି ରୋଜଗାର ନଥାଉ ନିକର୍ମ ହେଲେ ବି ଆମର ବାସକୁ ରୋଜଗାର କ ଇଏଗୋଟେ ରୋଜଗାର ପନ୍ଥ
ହଁ, ଆସିବ ତମେ ଖାଇବ ପିଇବ ରହିବ। ଯଦି ଜଣେ ସ୍ୱାମୀ ମଲେ ସ୍ତ୍ରୀ ପାଇବ ସ୍ତ୍ରୀ ମଲେ ସେଇତିରେ ନମିନୀ ପଡିିଥିବେ ଆଉ। ସ୍ବାମୀର ସ୍ତ୍ରୀ ପଡିଥିବ। ସ୍ତ୍ରୀ ର ସ୍ଵାମୀ ପଡିଥିବ।
ଦି ଜଣ ଗଲା ପରେ ତମର ମ୍ୟାଚୁରିଟିର ଅଛିନା ମ୍ୟାଚୁରୁଟି ଯେତିକି ଆମର ଛି ତାର ଯେତେ ତମେ ହଜାରେ କଲେ କମ ଦି ଯେତେ ବଢେଇବ ପ୍ରିମିୟମଟା ସେ ତେଅଧିକା ମାଚୁରୁଟି ପାଇବ। ଖରାପ କି ଇଏ କିଛି ଖରାପ ଯୋଜନା ନୁହଁ ହେଲେ ବୁଝ ବୁଝୁ ନାହାନ୍ତି
ନାଇଁ ଭଲ କରିଛନ୍ତି। ଆପଣ ମତେ ଜଣେଇ ଗ୍ରୀସ୍ କିମିକଥା ମୁଁ ଯେ ମୁଁ ଜାଣିନଥିଲି ଏ ବିଷୟରେ ସବୁ।
ଇଏ ସବୁ ଉଁ ସ୍ତ୍ରୀ ଲୋକ ଗାଁଉଲି ସ୍ତ୍ରୀ ଲୋକ ବୁଝୁନାହାନ୍ତି। ହେଲେ ବୁଝିକିରି କରିବା ଟା ନିହାତି ଦରକାରେ। ଆମେ କଣ କହୁଛୁ? ଆମେ ଏଠି ବସିଛୁ ଆଜିକାଲି ତ ଯୋଉ ହଠାତ୍ ଷ୍ଟ୍ରୋକ୍ ହଉଛି। ଯୋଉ ଲୋକ ଯୋଉ ଡେଥ
ନଲେ ଏଇଠି ତ ବ ଏଇଠି ଆପ ଆମେ କଥାବାର୍ତ୍ତା ହେଉଛୁ କାହାର କଣ ହବ ଆଉ କିଛି କହି କହିପାରିବାନି।
ରହିତା ଆମେ ମରି ଯିବାଟା ଆମର କିଛି ନାହିଁ। ହେଲେ ଆମ ପିଲା ମାନଙ୍କ ପାଇଁ ଭବିଷ୍ୟତ ପାଇଁ ଜାଣୁଅ ଛେକ ରଖିଦେଇ ଯିବା।
ହୁଁ, ଏଠି ଘରେ ରଖିକି ବସିକି ଗଣିଆକା ସେଟା ଗୋ ଟେ ପକେଇଲେ କଣ ଅସୁବିଧା? ଜୁଆଡେ ଗୋଟେ ଯୋଜନା ଆରମ୍ଭ କଲେ କଣ ଅସୁବିଧା?
ହଁ ର ମୁଁ କହିଲି ଆପଣଙ୍କ ବିଜନେସ କଣ କରନ୍ତି?
ନାଇଁ ମୁଁ ହାଉସ ୱାଇଫ।
ଅ ଆଉ କିଛି କରୁନାହାନ୍ତି? ଆଜିକାଲି ତ ସ୍ତ୍ରୀ ଲୋକ ମାନଙ୍କ ପାଇଁ ସୁଭଦ୍ରା ଯୋଜନା ସରକାର ଦେଲେ ତାଙ୍କୁ